ହାଲୋ।
ହୁଁ କଣ କରୁଥିଲ।
ଏଇ ଖାଇକି ଏଠି ବସିଛି ତୁ
ମୁଁ ହେଇଥିଲା। ହେଲା।
ଆଜି ଭାତ ପଖାଳ ଆଉ ଆଳୁ ଭଜା ତମର
ଲୋ ଆମର ଭାତ ବେସନ ତରକାରୀ ଆଉ ଜଣେ କୋବି କାଟିଥିଲା ଯେ କରିକି ରଖି ଦେଇଥିଲି ସନ୍ଧ୍ୟାରେ କରିବ।
ଉଁ ହୁଁ କଣ କୋବି ତରକାରୀ ନା ଭଜା
ଭଜା।
ଉଁ ହୁଁ
ଆଉ ତମେ କରିନ ଯେ,
ଆଉ ମୁଁ ତ କାଟୁଚି ଏରା ରୋଷେଇ କରିବାକୁ। ହାଲୋ
ନିଜେ ରୋଷେଇ କରି ଖାଇଆ ପାଇଁ କଷ୍ଟ ଲାଗୁଚି।
ହଁ ପା ହଉ
କଣ ପାଇଁ ଗଲନି?
ଘରକୁ ଗଲେଣିି ଆଉ ଦେଖିବା ଯିବା କାଲି ଆଡକୁ। ହୁଁ
କୋଉଠି ଆଛୁ କି?
କଣ ଟେ
କହିଲି ତୁ କଣ ଏବେ କୋଉଠି ଅଛୁକି?
ହଁ ଏକୁଟିଆ ଅଛି ବା,
ଓହୋ ଆଉ ନୂଆ ଡ୍ରେସ କିଣି ସାରିଲୁଣି ତାହେଲେ
ହଁ ନୂଆ ଡ୍ରେସ୍ କିଣିଛି ଯେ ପିନ୍ଧିବି ଶେଷ ରଜ ଦିନ ଆଉ। ପିରିୟଡ଼ସ ହେଇଥିଲି। ହୁଁ।
କେତେ ସୁନ୍ଦର ପିଠା କରୁଥିଲେ ଖାଇକି ଆସିଥାନ୍ତୁ
ହୁଁ ଦେଖିବା ଯିବା ଆଉ।
ମୁଁ କହିଲି ତୁ କଲ କରିଥିଲୁ?
ହଁ ଏବେ କଲ କରିଥିଲି ତାପରେ ତୋ କଥା ମନେ ପଡିଲା ଯେ ତତେ କଲ କରିଦେଲି ଆଉ।
ହ ମୋ କଥା ତୋର ଖାଲି ମନେ ପଡୁଚି
ହୁଁ ନିହାତି।
ତୁ ଭୁଲିବି ପାରିବୁନି ମତେ
ନାହିଁ ନାଇଁ ତୁ ଭୁଲିଗଲେ ଆଉ କଣ ହବ।
ନା ଯମା ନାହିଁ।
ଆଉ ତୁ ନୂଆ ଡ୍ରେସ ପିନ୍ଧିଲୁଣି?
ମୁଁ ନୂଆ ଡ୍ରେସ କିଣିନି
କଣ ପାଇଁ ଯେ
ପରେ ଦେଖି କିଣିବା ଆଉ।
ହୁଁ ହୁଁ ଆଉ କଣ କେମିତି ର କଣ? ମୁଁ କହିଲି ତମର ପିଠା କିଛି କରିନ ପିଠା କରିଛ ନା ପିଠା କରିନ?
ଏଠି କରିନୁ ଆମ ଗ୍ରାଇଣ୍ଡର ଟା କାଲି ଯେଉଁ ପିଆଜ ରସୁଣ ଅରିକା ସବୁ ମସଲା ପେଷ୍ଟ କରାହେଉଥିଲା ଯେ ଗ୍ରାଇଣ୍ଡର ଟା ଖରାପ ହେଇଗଲା ନାନା ତାକୁ କିଛି କରିନୁ।
ଚ୍ଛା ଭଲ ଆଉ। ନା ମୁଁ ବି କରନି କହୁଛି ପା ରୋଷେଇ କରିବା କୁ ମତେ କାଟୁଚି। ମୁଁ ପିଠା କରିବି ଘରେ ହେଇଛି ପିଠା।
ହଁ ଦେଖିଆ କରିବି ସେମିତି ଆଉ।
ଆଉ ତୁ ଆଜି କୁଆଡେ ବୁଲିବାକୁ ଯିବୁ କି?
ମୁଁ ନାଇ ମୋ ଦେହଟା ଭଲ ଲାଗୁନି ଗୋଡ଼ଟା ସକାଳୁ କଣ ହୋଇଛି ଯେ ଖାଲି ବିନ୍ଧା ହୋଉଛି।
କଣ ପାଇଁ?
କେଜାଣି ଏତେ ଜୋରେ ବିନ୍ଧା ହୋଉଛି ମୁ ସୋଇନି ଯେ।
ଆଉ ଆଜି ରଜରେ କଣ କେମିତି ତମ ଗାଁ ରେ? ପାଳନ୍ ହୁଏ।
ସବୁ ଦୋଳି ପଡ଼ିଚି।
ଭଲ ଆଉ।
ଆମକୁ ଫୋନ୍ କରିକି କହୁଛନ୍ତି ଆସେ ବୁଲିକି ଯିବୁ।
ହଁ ହଁ
କଣ?
ମୁଁ କହିଲି ଦଶହରା ହୁଏ ତମ ଆଡ଼େ ଦଶହରା।
ହଁ ଦଶରାରେ ଖଣ୍ଡା ଖେଳ ତାପରେ ହେଠୁ ମାନେ ଯାହା ଅଲଗା ଯାହା ସବୁ ପ୍ରତିଯୋଗିତା ତାରେ ପୂଜା ହୁଏ। ରାବଣ ପୋଡି ହୁଏ ଲାଷ୍ଟ୍ ଦିନ।
ହୁଁ।
ତମ ଆଡ଼େ।
ହଁ ଆମ ଆଡେ ସେମିତି କେତେ ସାରା ଦୋକାନ ପଡେ। କେ ମୂର୍ତ୍ତି ହୁଅନ୍ତି ଅଲଗା ଅଲଗା ଜାଗାରେ। ମାନେ ଦଶ ବାରଟା ଖଣ୍ଡେ ଆଉ ରାବଣ ପୋଡି ହୁଏ ଆଉ ଆମ ଆଡେ ମାନେ କଣ କହିଲ ପ୍ରସିଦ୍ଧ ଆମର ବଳଦ ଯାତ୍ରା ହୁଏ।
ବଳଦ ଯାତ୍ରା। ମତେ କେବେ ଡାକିବା ମୁଁ କେବେ ବି ଦେଖି। ଖିନି।
ହଁ ଡାକିବି।
ହଉ। ଏ କେବେ ପଡେ କି?
ଦଶହରା ଟା ଆରେ ଦଶହରା କୁ ବଳଯାତ୍ରା ହୁଏ।
ଦଶହରାରେ ବଳଦ ଯାତ୍ରା ହୁଏ।
ହୁଁ ମାନେ ସେଇ ଦଶହରା ଦିନ ଯେମିତି ପ୍ରସେସନ ଯଉ ଭସାଣି ହୁଏ। ଭସାଣି ସହିତ ଗୋଟେ ବଳଦକୁ ପୁରା ଟ୍ରେନିଂ ଦିଆ ଯାଇଥାଏ ତା କେତେ ଦିନ ଆଗରୁ। ଖାଲି ସେ ଚାଲେ। ତାକୁ ପ୍ରଣାମ କରନ୍ତି ପଇସା ପକାନ୍ତି। ସେମିତି ଆଉ। ସେ ପୁରା ଶାନ୍ତ ସରଳ ହେଇ କିଛି କରେନି କିନ୍ତୁ ଅଲଗା ବଳଦ ମାନେ ମାନେ ଇଏ କରିଥାନ୍ତି କିନ୍ତୁ ତାକୁ ତା ପୂର୍ବରୁ ଏତେ ଟ୍ରେନିଂ ଦିଆ ଯାଇଥାଏ ଯେ ସେ କିଛି କରେନି ମାରେନି କି କିଛି ନାହିଁ।
ହୋଉ କେତେ କେତେ ଦିନ ପୂର୍ବରୁ ତାକୁ ଟ୍ରେନିଂ ଦିଆଯାଉଥିବ।
ସେଇ ଦଶ ବାର ଦିନ ଖଣ୍ଡେ। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଭୁଚି। ଶୁଭୁଚି ନା ନାଇଁ ମୋ କଥା। ହ୍ୟାଲୋ ମୋ କଥା ଶୁଭୁଚି। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମୋ କଥା ଶୁଭୁଚି।
ଟିକେ ନେଟୱାର୍କ କୁ ଆସ। ଆରେ ନେଟାୱାର୍କ କୁ ଆସେ।
ହ୍ୟାଲୋ।
ମୁଁ କହିଲି ନେଟୱାର୍କକୁ ଆସେ।
ହଁ ତମ ଭୟେସ୍ କ୍ଲିଅର ବି ଆସୁନଥିଲା।
ଓହୋ। ହଁ ମୁଁ କହିଲି ତତେ କଣ କଣ ରୋଷେଇ ଆସିଚି।
ଚିକେନ ଅଣ୍ଡା ଚିଲି ଶାଗ
ମତେ ବି ସବୁ ମାନେ ନିରାମିଷ ଯେ ସବୁ ମାନେ ଖାଇବା ଗୁଡା ଆସିଚି। ହୁଁ
ଓହୋ
ଭାତ, ମିକ୍ସ ଭେଜ, ପନିର, ପୋଟଳ
ନାଇଁ
ପୋଟଳ ପନିର୍ ଏଡା ଆସିଚି। ହୁଁ
ହାଲୋ
ମୁଁ ଶୁଭୁନି ମୋ କଥା କି
ନାହିଁରେ ଶୁଣା ଯାଉନି
ଓହୋ ମୁଁ କହିଲି ମତେ ମିକ୍ସ ଭେଜ୍ ପନିର
ଓହୋ
ପୋଟଳ
ଆଉ କଣ କଣ
ହୁଁ ଆଉ ଏବେ ମୁଁ ବିସ୍କୁଟ ଖାଉଛି ତୁ
ମୁଁ ଜାଣିନି ଏଟା କଉ ବିସ୍କିଟ ତୁ ହିଁ ହିଁ ହିଁ ହଁ
ମତେ ଗୋଟେ ସାଙ୍ଗଟେ ଦେଲା ହଁ ଭାବୁଛି ସସ୍ ତ ମନ୍ଦିର ଯିବି ଗୋଟେ ସାଙ୍ଗକୁ ଧରିକି
ଅହୋମ୍। ମୁଁ ବି ବ୍ୟାକ କରିଥିଲେ ଯାଇଥାନ୍ତେ
ହୁଁ
ହସ ହଉ ମୁଁ କେବେ ଯିବି ଆଉ ମତେ ଡାକିବ ହେଲା। ଭୁଲିବନି ଡାକିବ
ହୁଁ ହୁଁ ସିଓର।
କେନ ଯଦି ତମେ ଭୁଲି ଯିବ
ନାହିଁ ଭୁଲିବିନି
ହଉ।
ହଁ ଆଣ୍ଟିଙ୍କ ସହ କଥା ହେଇଥିଲ।
ହଁ ତମେ
ହଁ ମୁଁ ସକାଳେ ମା ଫୋନ କରିଥିଲା ଯେ ମୁ ରିସିଭ କଳାସେ କାଟିଦଲା ତାପରେ ଆଉ କଲ ରିସିଭ କରୁନି।
ମୁଁ ଏବେ କଥା ହଉଥିଲି ଆମ ଗାଁରେ କାଲି ପ୍ରବଳ ବର୍ଷାାରେ ଲାଇନ କଟି ଯାଇଥିଲା ଏଇନା ଲାଇନ ଆସିଛି ମୁ ବୋଉ ଏଇନା ଗ୍ରାଇଣ୍ଡିଙ୍ଗ କରୁଛି ପିଠା କରିବା ଆଉ।
ଓହୋ କଣ କଣ ପିଠା କରିବା?
ହୁଁ ପଚାରନି କାଟିଦେଲା ସେପା ମୋ ବୋଉ
ଓହୋ
ହୁଁ ହଉ ଯା କଣ କାମ କରିବ?
ହୁଁ ଉଁ କଣ କହିଲ?
ଆଇଲେ
ହାଲୋ
ହୁଁ
ଆଉ ଦିନ ପାଇଁ କଣ ରୋଷେଇ କରିବ?
ଦିନ ପାଇଁ ଶ୍ ସେଇ ଇଏ କଣ କହିଲ? ସେଇ ଆଳୁ ଭଜା ଯୋଉଡା ଭାଜିଥିଲି ସେଇରା ଲଗେଇ ଖାଇବେ। ହୁଁ ଆଉ ଶୁଣିଲ।
ଆକଣ କୁହ?
ତମର ବୟଫ୍ରେଣ୍ଡ ଅଛନ୍ତି?
ନାଇଁ। ଓ ହଉ ମୁଁ ଟିକେ ରଖୁଚି ଟିକେ ପରେ କଲ୍ କରୁଚି।
ହଁ ହଁ ନିହାତି ନିହାତି। କଣ ବେ?